ହଁ ସାଙ୍ଗ ମୋ କଥା ଶୁଭୁଚି? ହଁ ତମେ ସେଇ ନେଟୱାର୍କ ସେଇ ଯୋଉଁ ଜାଗାରେ ବସ ଟିକେ ଯୋଉଁ ଜାଗା ସେଇ ଜାଗାକୁ ଯାଆନ୍ତୁ ଭଲ ଟିକେ କଥା ହବା। ହଁ ହଉ ଆଉ ଘରୁ କଣ ହଁ କୁହନ୍ତୁ?
ମୁଁ କହିଲି ଏ ଆମ ଯୋଉଁ ମ ଜାମୁକୋଳି କୋଉଁଠି ଦିଟା ମିଳିବମ।
ଜାମୁକୋଳି ଦିଟା ମିଳିବ ଆମେ କାଲି ବୁଝିଦେବା।
ହୁଁ।
କାଲି ବୁଝିକି ଆପଣଙ୍କୁ ଖବର ଦେବି।
ହଁ ଆର ବର୍ଷ ଯୋଉଁ ଆମେ ଯାଇଥିଲେ ସେଠୁ ମିଳିବ କି?
ସେଇଠୁ ଦେଖିବା ପତା ଲଗେଇବା କାଲି ଯେହେତୁ ଆପଣ ମନେ ପକେଇଦେଲେ। କାଲି ଟିକେ ପତାର ନେଇଯିବା ଆଉ କଣ ଆଉ ତମକୁ ଓ ଟମାଟୋ ଖଟା ଭଲ ଲାଗେ ନା ଆଉ ଖଟା ଭଲ ଲାଗେ?
ମତେ ଏଁ ଏଁ ସେ ମାନ କଣ କିଲ ସେଟା ନେଇ ଥାଏ ମାନେ କହିଲ ଯେତେବେଳେ ମାନେ ଟାଇମ ତାର ଥାଏ କି ସମୟ ନେଇକି ମାନେ ଏଇଟା ଖଟା ଟା ଗୋଟେ ଅଲଗା ଲାଗେ ଆମ୍ବ ଖଟା ତମେ ଭଲ ଲାଗେନି କିନ୍ତୁ ଖାସ କରି ମୋତେ ହଁ ଖାସ କରି ମତେ ଟିକେ ବିଲାତି ଖଟା ଭଲ ଲାଗେ।
ଆଉ ଯାହା ଯାହା ଗୋଟେ ଭଲ ଲାଗିଲା ତମ ଦିଟା ହରୁ ଇଏ ଆଉ ଏତେ ଭଲ ଲାଗେନି।
ଓଉ, ଓଉଟା ଯଦି ବି କରିଥିବେ ମାନେ ସେଟା ଚମ କଷି ଓଉ ରେ ଆଉ ହେଟା କଣ କହିଲ ହେଟା ମାନେ ଗୁଡ ପଡିକି।
ସୋରିଷ ବାଟଣ ସୋରିଷ ବାଟଣ ସୋରିଷ ବାଟଣ ଖାଇଚ?
ହଁ ସେଇଟା ଭଲ ଲାଗିବ। ମୁଁ ଯୋଉଁ ମାନେ କଷି ଓଉଟାକୁ ନେଇକି ତାକୁ ଟିକେ ନେଇ କରିକି ଗଲା ପାଚିଲା ଓଉ ତ ଟିକେ ଚୋବେଇବାକୁ ପଡିବ ସେଇଟା ଏତେ ଅଲଗା ଅଲଗା କଥା କିନ୍ତୁ ଛୋଟ ଯୋଉଁଟା ଆମର ହଁ ହଁ ହଁ ସେଟା ତାର ସ୍ୱାଦ ଟିକେ ଭଲ ଲାଗିବ।
ହଁ ଆଉ ସାଙ୍ଗ ତମେ କଦଳୀ ଭଜା ଆଉ ନହେଲେ ଆମର କଣ ଭଣ୍ଡା ଭଜା ଏଗୁଡା ଖାଇ
ହଁ ମୁଁ ଟିକେ ସନ୍ତୁଳା ଭଲ ଲାଗେ ସନ୍ତୁଳା। ହଁ ମତେ ମୁଁ ମାମ ବୋଉଙ୍କୁ କହିଦିଏ ଆମର ସନ୍ତୁଳା ଟା ମାନେ ଶୀତ ଦିନେ ମୁଁ ବେଶୀ ମାନେ ଯେକୌଣ ମୁଁ ସନ୍ତୁଳା ଟାକୁ ରାଗେ କାହିଁକି ସନ୍ତୁଳା ତା ଦେହେରେ ବେଶି ଟିକେ ଥାଏ କଣ କହିଲ ପ୍ରୋଟିନ ଟା ବେଶୀ ଥାଏ ଭିଟାମିନ୍ ଟା ବେଶୀ ଥାଏ। ମୁଁ ଟିକେ ରାତିରେ ବେଶୀ ଭଣ୍ଡା ସିଝାବି ତାପରେ ଭଣ୍ଡା ଆମ ମାନେ ଦି ଚାରିଟା ଗଛ ଅଛି ମାନେ ପୁରା ବାର ବାର ମାସ ସାଙ୍ଗ ସେ ଫ ଇଏ ହଉଥିବ ଫଳୁଥିବ। ଯାହାହେଲେ ଆମର ବମ୍ପା ହଁ ପାଚିଲା ଆମର ଖିଆ ହୁଏ ହଁ ବାରିରେ ଲଗେଇଛନ୍ତି ବାପା।
ହୁଁ ଆଚ୍ଛା ଭଲ ଆଉ ବାରିରେ ତମର କଣ ସବୁ ଲାଗିଛି ମାନେ ବିଜୁଳି?
ହଁ ପିଜୁଳି ଏବେ ବେ ପିଜୁଳି ପୁରା ଏବେ ଗଛ ପାଚିକି ଝଡୁଛି ଟୋଟାଲି। ତମେ ନବ କି ମୁଁ ପଠେଇଦବି କେତେବେଳେ ଦେଖା କେତେବେଳେ ଦେଖାଇବି ଆପଣ ଦେଇଦେଇକି ଆସିି ଆସିବି
ହଁ କାଇଁ ତମେ ଟିକେ ଆମକୁ ଫୋନ ଫାନେ ଫୋନ ଫାନେ କଲେ ଟିକେ ଆଉ କରୁନ ସବୁ ଆଉ ଭୁଲିଗଲେ ସେ ପିଜୁଳି ଫିଜୁଳି ଦେଲେ ପିଜୁଳି ଭଲ ଗୋଟା ହଁ ପିଜୁଳି ଦେଲେ ଆମେ ଖାଆନ୍ତୁ ଟେ ଉପକୃତ ହୁନ୍ତୁ ନାହିଁ ଆମ ସାଙ୍ଗ ଆଣିକି ଦେଲେ ତମେ ଦଉନ ଖାଲି ପଚାରିଲାଠୁ ଖାଲି କହୁଛ।
କାଲି କିମ୍ବା ପହର ଦିନ ଭିତରେ ନେଇ ଆପଣ ପହଞ୍ଚେଇବି ବନ୍ଧୁ। ଆଉ ଗୋଟେ କଥା ହଉଛି ଏ ଆ ମୁଁ ପିଜୁଳି ଗଛ ଅଛି ଆପଟେ ଆମ୍ବ ଗଛ ବି ଅଛି ଆମ୍ବ ତ ଥି ଵ ଆପଣଙ୍କ ଯାହେଲେ ଯୋଉଠୁ ହେଲେ ଆମ୍ବ ଆସିଯାଉଥିବ ତ ପିଜୁଳି ଟା କିନ୍ତୁ ମୁଁ ପଠେଇବି ଆଉ ପଣସ ଗଛ ଏମିତି ପନିପରିବା କିଛି ଲଗେଇଥିଲୁ। ଲଙ୍କା ଆଉ ଭେଣ୍ଡି ଜହ୍ନି ଏରା ସବୁ ଲାଗିଛି ଆଉ। ସଜନା ଛୁଇଁ ଏରା ସବୁ ଲାଗିଛି ଆଉ। ହ୍ୟାଲୋ।
ଖାଇବାକୁ ତମକୁ ଭଲ ଲାଗେ ନଡ଼ିଆ ଚଟଣି?
ହଁ ନଡ଼ିଆ ଚଟଣୀ ଏବେ କାଲି ନା ପର ଦିନ ସେ ଭାଉଜ କରିଥିଲେ ନଡ଼ିଆ ଚଟଣୀ ମାନେ ପିଠା ସହିତ ଆମେ ଖାଇଲୁ ଭଲ ଲାଗିଲା।
ଆଛା ଭଲ ଆଉ ତାଳ ତାଳ ସଜ?
ତାଳ ସଜ ମୁଁ ମାନେ ଥରେ ମାନେ ଖାଇଦେଇଥିଲି ମାନେ ସେଟା ଯୋଉଟା ପାଚିଲା ପରେ ଅଧିକାଂଶ। ମାନେ ଅଧିକାଂଶ ମାନେ ବୁଢ଼ା ହେଇଯାଇଥିଲା ହେଇଟା ଖାଇଦେଇଥିଲି ଥରେ ପେଟ ଟା ଖରାପ ହେଇଥିଲା ସେଇଦିନ ମୁଁ ଆଉ ଟିକେ ବସି ନା ପିଠା ପିଠା ଖାଇଦିଏ ଏମିତି ପିଠା କରନ୍ତି ଯେତେବେଳେ ଟିକେ ଖାଇଦିଏ।
ଆଉ ତମକୁ କଣ? ଆଉ ତମକୁ କଣ ଯୋଉ ବିରି ପିଠା ଭଲ ମାନେ ବେଶୀ ଭଲ ଲାଗେ ନା ସେଥିଟା ବେଶୀ ଚାଉଳ ଯିଆକି ମିଶେଇ ଦବ ସେ ଭଲ ଲାଗିବ।
ଏ ମତେ ବିରିି ପିଠାଟା ବେଶୀ ଭଲ ଲାଗେ।
ବିରି ପିଠା ଭଲ ଲାଗେ ନା ଆତ ବେଳେ ବେଳେ ଆମ ଘରେ ବେଳେ ବଳେ ହଉ ପିଠାରେ ଚାଉଳ ବେଶୀ ଦେଇଦେବେ ମୁଁ ଟୋଟାଲି ଖାଇବିନି ମୁଁ କହିବି ତମେ ସେ ଚ ପିଠା ଖାଇଲେ ଖା ନହଲେ ନାଇଁ ମତେ
ହଁ ତା ଦେହରେ ଏୟାକଲ ଟିକେ ଅଧିକ ବିରି ଦିଲେ ଭଲ ଲାଗିବ।
ଅଧିକ ବିରିଟା ଦେଲେ ଆମେ ଯଦି ଆମେ ଘରେ ଯଦି ଖାଇବା ଯଦି ବିରିଟିଏ ଦବା ଅଧିକା ଭାଗ ନଦେଇ ଖାଇ ଆମର ଯଦି ଆମ ପାଟିରେ ଟିକେ ସ୍ୱାଦ ନ ଲାଗିବ ନ ଖାଇବା। ଲାଭ କଣ ସେଇ ଯୋଉ ପୂଳାଇ ଚାଉଳ ଦେଇକି ତମେ କହୁନ।
ହୁଁ ହୁଁ।
ତ ଘରେ କହିବେ କଣ ନା ହବନାଇଁ ବା ଏତେ ଲୋକ ଏମିତି ଆରେ ହବନେଇ ସେଇ ଯାକ ଖାଇବା ଥରେ ଖାଇବା ଭଲସେ ଖାଇବା।
ହଁ ମୁଁ ଏଇଟା ବି କହେ, ହଁ।
ହୁଁ ଆଉ ଏଇଆ ଆଉ ଏଇଆ ଆଉ ବନ୍ଧୁ କଣ କୁହ ଆଉ ତମେ ଠାକୁର ପୁଜା
ହଁ ଏଇ ହଁ ଠାକୁରଙ୍କୁ ମୁଁ ମାନେ ଠାକୁରଙ୍କୁ ପୂଜା କରେ ବାସେ ମୋ ପୂଜା ତ ଘରେ କରିଦିଅନ୍ତି ମୁଁ କଣ କହିଲ ଆସି ଆସିକି ନମସ୍କାର ହେଇକି ଗଧେଇ ପାଧେଇକି ଆସିକି। ତାପରେ ଠାକୁରଙ୍କୁ ଡାକେ ଏମିତି ଆଉ ମଝିରେ ମଝିରେ ଆଉ।
ନାଇଁ କେତେବେଳେ କେମିତି ବୋଉ କହୁଥିବେ ନାହିଁ ଆଜି ଟିକେ ସମୟ ହେଲାନି ଆଉ ପୁଅ ଟିକେ ଆଉ ପୂଜା ଫୁଜି କରିଦେ ହଁ ଏମତି ଆ ଯାହା ହଉ ଗୋଟା ଯୋଉ ଯୋଉ ଯାହା ଯୋଉ କାମତ ଗୋଟେ ଗୋଟେ କରୁଛ ଆଉ ଆଉ ତମେ ଏ ବର୍ଷ ଆଉ ଏ ବର୍ଷ କଣ ରଥଯାତ୍ରା କଣ କୋଉଠି ଦେଖିବାକୁ ଯିବେ ନା ପାଖକୁ ଯିବେ?
ଦେଖିଆ ମୋ ମ ଦେଖିଆ ଅଛି ତ, ଜଗା ଡୋରି-ଇ ଯଦି ଲାଗିଲା। ନିଶ୍ଚିନ୍ତ ପୁରୀ ଯିବୁ କାହିଁକିନା, ସେଠି ଆମର ଜଣେ ପିଉସି ବୋଲି ରହୁଛନ୍ତି। ଏବେ ଆସିଛନ୍ତି ତାଙ୍କ ତାଙ୍କର ମାନେ-ଏ ରହୁଛନ୍ତି, ଏବେ, ଏବେ ଆସିଲେ ଜଷ୍ଟ ମାସେ ଖଣ୍ଡେ ହବ। ଯଦି ସିଏ ଘରେ ଏବେ ଅଛନ୍ତି, ତାଙ୍କ ଘର ଯାଜପୁର ଯଦି ସେ ଗଲେ ନିଶ୍ଚିନ୍ତ, ଆମେ ଭାବୁ
ହଁ, ଆଉ ଜି ଭାବୁଥିଲ ଯିବ ଯେ, ଏଇ ଭିଡରେ କଣ ମାନେ କିଏ? କିଏ? ମାନେ, ମାନେ ବନ୍ଧୁ ତମ ଘର
ନ ନାଇଁ ନ ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ଏକ ଏକା ଏକା ଯିବୁ କାହିଁକିନା, ଏଠି ଯେ ନେଇକି ଯାଇ ପାରିବେନି। ସେମାନେ ଯେ, ବନ୍ ଫାମିଲି ଯିବା ବହୁତ କଷ୍ଟ।
ଅ ହଁ, ଏ ବହୁତ ବାଜେ, ମାନେ ତମକୁ ଅସୁବିଧା ସମ୍ମୁଖୀନ ହବାକୁ ପଡିବ ମାନେ। ଆଉ, ଯେତେ ଲୋକ ହେଲେ ଏଇନା ଭିଡ଼ ତ, କେମିତି କଣ ତମ ନେଇକି ଯିବ ଯେ? ତାଙ୍କ ସବୁ ଜଗା ରଖା ଦେଖ ଦେଖା ରଖା କରିବ। କୋଉଠି କଣ ଘର ଭଡା ମିଳିବ ନ ମିଳିବ ହାଁ? ହଉ ତ ତମେ ସବୁ ସେ ଯୋଉ ଇଏ କରିବାକୁ ପଡିବ ନା? ହଉ ତମେ ଯାଅ ଜଗା ଡୋରି ଲାଗିଛି ଯାଅ। ଆମର ତ ଜଗା ଡୋରି ନାଗୁନି। କୌଉନ ଲାଗୁଛି ଦେଖାଯାଉ।
ହଁ, ତାପରେ ଏବେ କା ଆଉ ନଥିବ ନା। ମାସେ ଆଉ ଆଗରୁ ସବୁ ରୁମ୍ ମାନେ ସବୁ ନେଇଯାଇଥିବେ। ଘର ସବୁ ଭଡା ଯେତିକ ସବୁ ନେଇ ସାରି ଯେନ୍ ଆଉ ନାହିଁ।
ହଁ, ହଁ ସେ ଆଗରୁ ଶୋଏଇଥିବ। ସେ ବା ହବେଉ କମ୍ ଟଙ୍କା ଜାଗାରେ ଅଧିକା ଟଙ୍କା ଦେଇକିରି ଲୋକ ନେଇଯିବେ।
ହଁ, ହଁ ନେଇଯିବେ।
ହୁଁ।
ଧର! ପାଞ୍ଚ ହଜାର କି, ଦଶ ହଜାର ନିଅନ୍ତୁ, କି ସାତ ହଜାର ନିଅନ୍ତୁ, ମା ଆମକୁ ରୁମ୍ ଦେଇ ଦିଅନ୍ତୁ।
ଏଥର ରଥଯାତ୍ରା କେବେ ପଡୁଛି! ଆପଣ ଜାଣିଛନ୍ତି ନା ଜାଣିନାହାଁନ୍ତି?
ନାଇଁ, ମୁଁ ଆଉ ଟିକେ ଦେଖିନି କ୍ୟାଲେଣ୍ଡର।
ଆଚ୍ଛା, ସେ ବିଷୟରେ ବେଶୀ ଟେ ତା ମନ ନାହିଁ କି, ଧାରଣା ଟିକେ ନାହିଁ। ଆଉ, ଭୁଲି ଯାଇଛନ୍ତି ଆଉ।
ହଁ, ଅ ହଁ, ହଁ,।
ଆଉ, ତମେ ମାନେ ଏଇନା ପୋଲ ଉପରେ ବସିଛନ୍ତି। ତମେ! ତମେ ଏଇନା ପୋଲ ଉପରେ ବସିଛ?
ହଁ, ବସିଛୁ ଆଉ।
ଆଉ, ତମେ କଣ ପାଇଁ ଘ ମାନେ ଘରୁ କଣ, ତମ ଫୋନ୍ ଫାନ୍ ବାପା ହଉ, ବୋଉ କିଛି କଲ୍ ଫଲ୍ କରନ କଲ୍ କରିନାହାଁନ୍ତି?
ହଁ ମୁଁ, ହଁ ମୁଁ କଲ୍ କରିଥ୍ ଥିଲେ, ମୁଁ କଥା ହେଇଥିଲି। ମୁଁ ଯିବି ଆଉ ଟିକେ ଆଉ ମୁଁ ଆ ଏମିତି ଆସେ, ବସେ, ବନ୍ଧୁମାନଙ୍କ ସହିତ। ସାଙ୍ଗମାନଙ୍କ ସହିତ ବସେ ମୁଁ।
ନାଇଁ, ମୁଁ କହିଲି କାଳେ ବେଶୀ ରାତି ହେଇଗଲେ, ଘରେ ଫୋନ୍ ଆସଥିବଆରେ କୁଆଡେ ପୁଅ ଗଲାଣି, ଏତେବେଳ ଗଲାଣି। ହଁ, ହଁ ସେୟାମ ଆଚ୍ଛା, ଆଉ, କଣ ତମ ଭାଇ କୁଆଡେ ଯାଇଥିଲେ ଆସିଲେଣି?
ହଁ, ଭାଇ ଅଛନି ଘରେ ଆସ୍ଲେ।।
ନାଇଁ, କୁଆଡେ ଯାଇଥିଲେ ବୁଲିବାକୁ କହୁଥିଲେ ତ! ଆସିଲେଣି? ପଦାକୁ କୁଆଡେ ଟେ ଯାଇଥିଲେ ସମ୍ବଲପୁର କହୁଥିଲ ତ? ଆ ସେଠି କଣ କେଇ ଦିନି ରହିଲେ?
ସେ ରହିଲେ, ଦଶ ବାର ଦିନ ଭଳିଆ ରହିଲେ ଆଉ।
ଆଚ୍ଛା, ଭଲ। ଆଚ୍ଛା, କଣ ତାଙ୍କର ଟୋଟାଲି ଫ୍ୟାମିଲି ଯୋଉ, ତାଙ୍କର ସବୁ ମାନେ, ଷ୍ଟ୍ରୀ। ପିଲାଛୁଆ ନେଇକି ଯାଇଥିଲେ ନା ଏକୁଟିଆ ଯାଇଥିଲେ? ନା।
ସାଙ୍ଗମାନଙ୍କ ସହିତ ସେ, ବୁଲା ବୁଲିକରିବାକୁ ଯାଇଥିଲେ ଆଉ।
ହଁ ହୋ! ଆଉ ତ ଏଇ ଯୋଉ ବର୍ଷା ହେଇ ହେଲା ଆଉ, ତ ପଡିଆରେ ଖେଳ ହେଇ ପାରିବନି? ତମେ କଣ ପୁଣି ଆଗକୁ ଭାବିଛ, କୋଉ ଖେଳ ଖେଳିବାକୁ ମାନେ, କଣ ଫୁଟବଲ୍ ଖେଲିବ ନା କବାଡି ଫବାଡି? ଖେଳିବ ନା କଣ କିଛି ଭାବିଥବ କୋଉ ଖେଳ ଖେଳିବାକୁ।
ସେଇଟା ଜି କେଟା ମୁଖ୍ୟ ଟିଏ ଖେଳୁ ଆମେ ଆଉ ସେମିତି କିଛି ନାଇଁ।
ଆଉ ତ ବ ସବୁ ସବୁଆଡେ ତ ପାଣି ହେଇଗଲା ଆଉ କୋଉଠି ଖେଳିବ ଆଉ?
ହଁ ଆଉ କୋଉଠି ବି ଖେଳି ହେଇପାରିବନି।
ହଁ।
ତାପ ତାପରେ ଛୁଆଙ୍କ ସହିତ ଆଉ ସେଠି ଟିକେ ଥିଲେ ଆମ ସମାଜଙ୍କ ଟିକେ ଥିଲେ ଖେଳୁଥିଲୁ। ଛୁଆ ତାପରେ ଆଉ ଗୋେମ ସ୍କୁଲ ପାଖରେ ଗୋଟେ ପଡିଆ ଅଛି ସେଠି ଖେଳୁଛନ୍ତି ସେ ଅତ୍ୟଧିକେ ଟିକେ ତଳ ଛୁଆ।
ଓହୋ ସେ ଟିକେ ଗୁଣ୍ଡୁର୍ ସେ ଗୁଣ୍ଡରୁ ଛୁଆ ଆଉ ବାଗ ଲାଗିବନି ଖେଳିବାକୁ ଆଉ ଆଚ୍ଛା ଆଉ ତମେ ଆଉ ତମେ ଯୋଉ କାମ କଥା ବୁଝୁଥିଲ ଆଉ କଣ ସବୁ ସେ କାମ କଥା ହେଲା କି ସେ ବୁଝିକି ତମକୁ କିଏ ଖବର
ହଁ ମୁଁ ମୋର ତ ଏଇ ଲଗ୍ନ ଏଇ ମାସ ପନ୍ଦର ତାରିଖ ଆଡକୁ ମୁଁ କଥା ହେଇଯାଇଛି। ଯେ ମୁଁ ନିଶ୍ଚିନ୍ତ ଯିବି ଆମର ଯେଉଁ ଆମର ଡୁବୁରି ପାଖରେ। ସେଇଟା ଗାଁଁ ବୁଝା ହେଇଛି କମ୍ପାନୀ ରେ
ପୁର ପୁରା ପୁରା ନିଶ୍ଚିନ୍ତ ସେଇଟା ପୁରା କନ୍‌ର୍ଫମ୍ ମାନେ ହେଇଯାଇଛି ପୁରା ସ୍ଥିର ସେଥିରେ ରହି ଯିବୁ ପୁରା ଆଉ ଭଲ ଆଉ ତମେ ସେଠି ଯାଅ ଯଦି କାମ ଟିକେ ଭଲ ହଁ ତମକୁ ଲାଗିଲା ରହିବ ଯଦି ଆଉ କିଛି ପିଲା ଦରକାର ହେଲେ ଗୋଟେ ପିଲା ଗୋଟେ କହିବ, ଆଉ ଗୋଟେ ନବ ହବ, ଆମେ ଯଦି କହୁ ଆମର ପିଲା ଟା ଅଛି ସିଏ। ବସିଛି ଘରେ ଆଉ କଣଟିଏ ରୋଜଗାର ପନ୍ଥା ତାର କିଛି ନାହିଁ।
ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ପିଲାଙ୍କ ସାଙ୍ଗରେ ଭାରି ଭଲ ପାାଏ। ଆଜ୍ଞା, ଆଜ୍ଞା, ମୁଁ ପିଲାଙ୍କୁ ସାହାଯ୍ୟ କଲେ ଭଲ ଲାଗେ, କାହିଁକି ନା ମୁଁ ଶୁଣନ୍ତୁ, ଶୁଣନ୍ତୁ ବନ୍ଧୁ, ମୁଁ ଯଦି ଚାହେଁ, ମୁଁ ଯେମିତି ଅଛି ମୁଁ ଭଳିଆ ଆଉ ଜଣେ ଜିଏ। ମୁଁ ଯେତେଳେ ଏଇ ଚି ମୁଁ ଏତବେଳେ ଏଇ ପରିସ୍ଥିତିରେ ଅଛି ମୋ ଭଳିଆ ବି ଆଉ ଜଣେ ଥିବ, ମୁଁ ଯଦି ଭଲରେ ହେଇ ରହିପାଇଲି, ଆଉ ଜଣେ କାହିଁ ନ ରହିପାରିବ?
ନିଶ୍ଚିନ୍ତ! ମୁଁ କହିଲି, ବନ୍ଧୁ ଆମ କଥା ମନ ରହିଲା ନା? ଯେ ତମେ ସେଟିକି ଯାଇକିରି, ଖୁସି ମନ କରି ଟିକ୍ ଟିକେ କହିବେ ନା କଣ କହୁଛନ୍ତି? ଚିନ୍ତି। କେବେ ଭୁଲି କେବେ ଭୁଲିବେନି! ଆଉ ତମେ ଏତେ ଏତେ ରାତି ଆଗେ ଏତେ ରାତିରେ ବଜାର ବୁଲନ୍ତୁନି ଜାଣିଲେ। ଆଜି କାଲି ବେଳ କାଳ ଆଉ ଭଲ ନାହିଁ। ତମେ ପାରୁଛ ଯଦି ଘରକୁ ପଳାଅ। ଆଉ ଖାଇବ, ଖାଇସାରିକି କେତେବେଳେ ଫାଙ୍କା ହେଲେ ହେଲି।
ଆଜ୍ଞା ଆଜ୍ଞା।
ମୋତେ ଟିକେ ମତେ ଟିକେ ଫୋନ୍ ଲଗେଇବେ? ଆଉ, ମୁଁ ତ ହେଇ ତ, ଟିକେ ଫାଙ୍କା ହେଲେ ହେଇ ତମକୁ ହେଇ ଲଗେଇଲି। ଜାଣିଲେ! ବନ୍ଧୁ, ଆଉ କଣ କହୁଛନି? ମୁଁ ରହିଲି ପରେ କେତେଳେ କଥା ହବା ଆଉ। ପରେ କେତେରେ କଥା ହବ ଆଉ।